କ
ହ୍ୟାଲୋ ସ୍ପିକର ପାଖକୁ ମୁହଁ ଅଣୁନୁ।
କହ।
ହଁ ଏଇଥେରେ ସୁଭିଲା।
ବସିଚି ରୁମ ରେ।
ମୁଁ ଖାଉଛି ରୁଟି ସନ୍ତୁଳା।
କଣ ଏବେ? କେତେଟା ହେଲାଣି ଦଶଟା କୋଡିଏ।
ଖାଲି ଭୋକ ହଉଛି ଆଉ ମୁଁ ସକାଳୁ ଖାଇନି ଜଳିଖିଆ କିଛି ଖାଇନଥିଲି ଖାଲି ଏଣୁ ତେଣୁ ଖାଉଥିଲି।
ଓ ହୋ। ତୁ ସେ ମ୍ୟାଡ଼ାମକୁ କଲ କଲୁ?
ମ୍ୟାଡାମ ନମ୍ବର ଟା କୋଉଠୁ ଆଇଁଲି ଯେ ତାକୁ କଲ କରିବି।
ଭାଇ କୁ ମାଗେ ନହେଲେ ଭାଉଜ କୁ ମାଗେ।
ଭାଉଜର ରିଚାର୍ଜ ନାହିଁ।
ହଁ କହୁଥିଲେ।
ଫୋନ କରିଥିଲେ କହିଲେ ରିଚାର୍ଜ ନାହିଁ କି ଫୋନ କର।
ହଁ କହୁଥିଲେ ଆଉ ତାକୁ ଫୋନ କଲୁ ମେସେଜ କଲୁ?
ଶୁଭୁନି।
ତାକୁ ମେସେସ୍ କଲୁ କି ଧନ କୁ?
ଧନ ଅନଲାଇନ ନାହିଁ।
ଓହୋ ମୁଁ ନା ମେସେଜ କରିଥିଲି ମୁଁ କହିଲି ମୁନା ଭାଇ କରିଥିଲା। କଣ?
ଡିଉଟି ରେ ଯାଇଥିବ।
ଡିଉଟି ସେ ପଢୁଛି ଡିଉଟି କରୁଛି କି କଥା।
ଆଲୋ ପଢିଲେ ମାନେ ପଢିଲା ଭିତରେ ତମକୁ ପଠେଇବେ ବା ମେଡିକାଲ କୁ।
ନା ନା
ଆଉ କଣ ମେଡିକାଲ ଆଠ ଘଣ୍ଟା ବାର ଘଣ୍ଟା ନାକେ ଖଟିକି ଆଇବୁ। ଏଠି କ୍ଲାସ କରିବ ପ୍ଲସ ମେଡିକାଲ ପଠେଇବେ।
ଓହୋ ମୁଁ ଜାଣିନି।
ଦିଆଡେ ସେବା ଆଉ କଣ ଖାଲି ଗୋଟେ ଜାଗାରେ କି।
ଓହୋ ମୁଁ ଭାବିଲି ଖାଲି ପଢୁଛି ବୋଲି ସେ।
ଥିଓରି ଟା ତାଙ୍କର ପଢିବେ ପ୍ରାକ୍ଟିକାଲ ମେଡିକାଲରେ।
ଓ ପ୍ରାକ୍ଟିକାଲ ମେଡିକାଲ ରେ।
ହଁ ପୁରୁଣା ଯୋଉ ନର୍ସ ତାଙ୍କ ମାନଙ୍କ ସହିତ ବୁଲିବେ। ବୁଲିବେ ତାଙ୍କ ମାନଙ୍କଠୁ ଶିଖିବେ ତାଙ୍କ ମାନଙ୍କଠୁ ସାହାଯ୍ୟ କରିବେ ଆଉ। ସେ କହିବ ଟାଣେ ଟାଣେ ଏମିତି ସବୁ କରିବା ଆଉ। ହୁଁ ଆମର ଯୋଉ ନାହାନ୍ତି ସେବକ ମାନେ।
କଣ ସେବକ?
ଉଁ ଏହା କଣ । କେୟାର ଟେକର ପରିକା। ନର୍ସ ପଛ ପଛ ବୁଲିବେ କେୟାରଟେକର ପରିକା କାମ କରିବେ। କେୟାର ଟେକର।
ହଁ ଜାଣିଲି।
ସେଇଭଳିଆ କାମ କରିବେ ମେଡିକାଲରେ ସେଇନା ବୁଲି ବୁଲି ଯେତିକି ଦିନି ତାଙ୍କ କ୍ଲାସ ଅଛି। ତାଙ୍କୁ ମୋବାଇଲି ଧରିବାକୁ ଆଲାଓ ଅଧିକ ନାହିଁ, ଜାଣିଛ ନାଇଁ।
ହଁ ହଁ ହଁ ସେଟା ତ ମୁଁ ଜାଣିଛି ମୋବାଇଲ ଧରିକି ଆଲାଓ ନାଇଁ ଅଧିକ।
ହ୍ୟାଲୋ।
ସବୁ ଜାଣିଛି।
ହୁଁ ଲିକା ଡେଲିଭରି ବାଲା ଫୋନ କଲାଣି କରିଥାଉ। ଅହ। ଏଇ ଯୋଉ ଘଣ୍ଟା ଟା ଅର୍ଡର କରିଥିଲି ଦି ଥର କ୍ୟାନସେଲ ହେଇଗଲାଣି ତାଙ୍କର ଯବ ପାଇଁ କି ଏପଟ ଏପଟ ହଉଛନ୍ତି। କେହି ଆସୁ ଆଣୁନାହାନ୍ତି ସେ ଆଉଥରେ ଅର୍ଡର କରିଥିଲେ ଆଇଛି ବଧେ। ହେଟା କେ ଆଉ ଖାଇବ ଭାଜ ସବୁ।
ହେଁ ଉଠାନି ମ। ଉଠୁଛି।
ତାଙ୍କର ଛାତି ନାଇଁ ସା ଦିଥର ମତେ କ କଉ ଟା ଟାଉଟର ଖେଳଉଛନ୍ତି, ପିଲା ଟା ଆଉଟର କରିକି ପଳେଇଲା। ଆଉ ସାରିକି ଇଏ ହେଲା, ସିଏ ହେଲା, ଅମୁକ ହେଲା, ଢିମକି ହେଲା ଏନ୍ତି କହିକି ବା ଛନ୍ତି ମୋତେ।
ରାନୀ।
ନା ଆଣିବି ବା ଘଣ୍ଟା ଟା ଆଣିବି। ହ୍ୟାଲୋ। ଘଣ୍ଟା ଟା ଆଣିବି। ଯୋଉ ବ୍ଲାକଟା ମ ଦେଇ ନଥିଲି। ଭାଇ ହଜେଇ ଦେଇକି ଆଇଥିଲା ବାହାଘରୁକୁ। ବିଜ୍ଞାନୀ ବାହାରୁ
ବ୍ଲାକ ଚଷମା ଟା।
ନା ଘଣ୍ଟାଟେ ଆ